ହ୍ୟାଲୋ ଜୟ ଜଗନ୍ନାଥ କୁହନ୍ତୁ।
ଆପଣଙ୍କ କଥା ଭଲରେ ଶୁଭା ଯାଉନାହିଁ।
ମୋର କଥା ଶୁଭା ଯାଉନାହିଁ ଏବେ।
ହ୍ୟାଲୋ।
ବର୍ତ୍ତମାନ ଶୁଭା ଗଲା କି?
ହଁ, ଏଇ ଶୁଭା ଯାଉଛି ଆପଣ ବୋଧେ ଆପଣ ଯଉଠି ଅଛନ୍ତି। ସେଠି ଶବ୍ଦଟା ବୁଲିକି ଆପଣଙ୍କ ପାଖୁ ପଳେଇ ଆସୁଛି। ହ୍ୟାଲୋ ଆଉ କଣ କରୁଛ?
ନାଇଁ, ବର୍ତ୍ତମାନ ଆମର ଅପରାହ୍ନ ଭୋଜ
ଅପରାହ୍ନ ଭୋଜନ ଏଇନା ସରିଲା।
ଆଜ୍ଞା ରାତ୍ର ଭୋଜନ ହବ। ଅପରାହ୍ନ ଭୋଜନ ଅପରାହ୍ନରେ ହବ ନା?
ଓହୋ ଆଉ ରାତ୍ର ଭୋଜନ କଣ କାଲି ହବ?
ରାତ୍ର ଭୋଜନ ଆଉ କିଛି ଘଣ୍ଟା ପରେ ହବ। ବର୍ତ୍ତମାନ ପ୍ରସ୍ତୁତ ହେଇନି ହବାକୁ ଟିକେ ସମୟ ଅଛି।
ପ୍ରସ୍ତୁତ ହେଇନି ହବ କେତବେଳେ ପ୍ରସ୍ତୁତ?
ହଁ ଆଉ ଘଣ୍ଟେ ପରେ ହବ ଗୋଟେ ଘଣ୍ଟେ ହିଁ ପରେ ହେଇଯିବ।
ଗୋଟେ ଘଣ୍ଟେ ଗୋଟେ ନଅଟା ଭିତରେ ହେଇଯିବ ପ୍ରସ୍ତୁତ।
ଆଜ୍ଞା।
ଓହୋ।
ଆପଣଙ୍କର ମଧ୍ୟାହ୍ନ ଭୋଜନରେ କଣ ହେଇଥିଲା?
ମଧ୍ୟାହ୍ନ ଭୋଜନରେ ଆଉ କିଛି ହେଇନଥିଲା। ଆଉ କଣ ସନି ଠାକୁର ଅଛନ୍ତି? ତାଙ୍କର ଗୋଟେ ନୂତନ ସେ ସ୍ଥାପନ ହେଲେ ଗୋଟେ ଜାଗାରେ। ବୁଝିପାରିଲେ ଯଉ ନୂଆ ମନ୍ଦିର ତାଙ୍କର ତିଆରି ହେଲା ସେଠି ଭ ଯିବା ତା ଉତାରୁ ଖରା ଆଡ଼େ ଏଠି ଘରେ ଖାଇଥିଲି ଇଛା ହେଲାନ ଖାଇବାକୁ। ଏଇନା ଆସିକି ରାତିରେ ଯଉ ଭୋଜି ହଉଥିଲା। ଅରୁୁଆ ଡାଲମା ଖଟା ହେଲା ଆସିକି ଖାଇଲୁ। ମୁଁ ଏଇନା ଖାଇଦେଇ କି ଘରୁ ପଳେଇବି ଆଉ।
ଆମର ଓଡ଼ିଆ ପରମ୍ପରାରେ ଯଉ ଭୋଜି ଭାତ ଥାଏ ଯେମିତି ଅରୁଆ ଡାଲମା ସେଇଟା ଆଉ କଉଥିରେ ଆନନ୍ଦ ନଥାଏ ନାଇଁ।
ହଁ ଠିକ୍ କଥା କହିଲେ। ଆଉ ଆପଣଙ୍କ ଆଡ଼େ ବର୍ଷା ଫର୍ଷା ହଉଛିି ଜୋର?
ହଁ ପାଣିପାଗର ତ ସୂଚନା ଯାହା ହଉଛି। ତ ଏବେ ତା ଦେହରେ ସେ ଯଉ ବର୍ଷା ଏବେ ହଉଛି।
ପାଣିପାଗ ସୂଚନା ଟେ ହେଇଚି ସିନା ମୁଁ ଆପଣ କହୁଛି ସେଠି ବର୍ଷା ହେଇଛି ନା ହେଇନି।
ଆଜ୍ଞା ବର୍ଷା ରାଦୁଚି ସକାଳୁ। ଅତି ଜୋରରେ ବର୍ଷା ହଉଛି ବିଜୁଳି ଘଡ଼ଘଡ଼ି।
ଜୋର୍ ମାତ୍ରାରେ ହଉଛି ଗଛ ଫଛ ଭାଙ୍ଗିଗଲାଣି?
ନାଇଁ ଗଛ ଫଛ ଭାଙ୍ଗିନି କିନ୍ତୁ ଆପଣ ତ ଜାଣିଥିବେ ଯେହେତୁ ଭୁବନେଶ୍ୱର କେମିତିକା ଜାଗା।
ହଁ
ଅଳ୍ପ ପାଣିି କେ
ହଁ ମୁଁ ଜାଣିପାରୁଚି ଯଉ ଆପଣଙ୍କର ବିଦ୍ୟୁତ୍ ଅଛି ନା କଟା ଦିଆଯାଇଛି?
ନାଇଁ ବିଦ୍ୟୁତ ବର୍ତ୍ତମାନ ତ ଅଛି। ଯେତେବେଳେ ବିଜୁଳି ଘଡଘଡି ମାରିଥିଲେ ସେ ସେତେବେଳେ ବିଦ୍ୟୁତ କଟି ଯାଇଥିଲା ନଥିଲା ବିଦ୍ୟୁତ କଟି ଯାଇଥିଲା।
ଆପଣ ଏତେ ଲେଟ୍ କାହିଁକି କଲେ। ଆପଣଙ୍କ ସାଙ୍ଗ ଯେହେତୁ ଆପଣଙ୍କ ସାଙ୍ଗ ଅଛନ୍ତି କଥା ହଉଛନ୍ତି। ଲେଟ୍ କାହିଁକି କଲେ।
ଆପଣଙ୍କର କୋଳାହଳ ଟିକେ ଶୁଭା ଯାଉଛି ଆପଣଙ୍କର
ହଁ ଯୋଉ ବେକାରିଆ ଛୁଆ ଗୁଡା ଖାଇବାକୁ ଭୋଜି ଯାଇଥିଲେ ସବୁ ପଳେଇଆ ଏଇଠିକି କାମ ଧନ୍ଧା ନାଇଁ ଖାଲି ଖାଲି ବନ୍ଧୁ ବନ୍ଧୁ ହଉଛନ୍ତି। ଆରେ କିଛି ନାଇଁ ହେଲେ ଆପଣଙ୍କ ସାଙ୍ଗ ଅଛନ୍ତି ଏ ଏତେ କେତେ ଜଣ?
ଏଥିପାଇଁ କାରଣ ଆପଣ ଯେବେଠୁ କହିଲେଣି ସେବେଠୁ ସେତେବେଳେ ତ ମୁଁ ଥିଲି ଗୋ ଗୋଟିଏ ବିବାହରେ ବ୍ୟସ୍ତ ବ୍ୟସ୍ତ ରହିଯାଉଥିଲି ସେଠୁ ଆସିଲା ପରେ ଘ ଘରେ ଟିକେ ଆମର ବ୍ୟସ୍ତ ରହିଗଲେ ସମସ୍ତେ କୁଣିଆ ମୈତ୍ର ଥିଲେ ଘରେ ତ
ହଁ।
ଆଉ ତାଙ୍କୁ ପୁଣି ନେଇକି ଘରେ ଛାଡିଲା ବେଳକୁ କାଲି ଛାଡ଼ିକି ହିଁ ଆସିଛି। ତା ଭିତରେ ଯେତିକି ଯାହା ହେଲା ମୁଁ କରିପାରିଲି ସେପଟେ ଯିଏ ସାମ୍ନା ବାଲା ଯିଏ ଅଛନ୍ତି ମୋ ସାଙ୍ଗରେ କଥା ହବାକୁ ସିଏ ବି ଟିକେ ବେ ବ୍ୟସ୍ତ ବହୁଳ ଜୀବନରେ ରହୁଥିଲେ।
ଆ ସିଏ ତ ସବୁବେଳେ ବ୍ୟସ୍ତ। ଆପଣ ସମୟ ବାହାର କରିକି ତାଙ୍କୁ ସମୟ ଦେବେ। ଆପଣ ସାଙ୍ଗ ଯେହେତୁ ଆ ଆପଣ ଶୁଣନ୍ତୁ ଆପଣ ସାଙ୍ଗ ଯେହେତୁ କହିଛନ୍ତି ଆପଣଙ୍କ ଆଗରୁ ଆପଣଙ୍କୁ କହିବା କଥା ଯେ ଆସ ମୋ ସହିତ କଥାବାର୍ତ୍ତା ହେଇଯିବା କି ସମ୍ପର୍କ ଆମ ସହିତ ତମ ସହିତ ଗଢିବାକୁ
କଣ ଯୋଉଦିନ ତାଙ୍କର ଖୋଲିଲେ ସେଇ ଦିନ ହିଁ ସେ ମତେ କହିଦେଇଥିଲେ ହେଲେ ମୁଁ ବ୍ୟସ୍ତ ଥିଲି ସିଏ କହିଲେ ତମେ ବିବାହରୁ ବାହାରିକି ଆସ ସେଠୁ ତାପରେ ମୋ
ଆ ସେଦିନ ସେଦିନ ସିନା ବ୍ୟସ୍ତ ଥିଲେ ବିବାହ ପର୍ଯ୍ୟନ୍ତ ତ ଯୋଉଦିନ ବାହାଘର ତା ପରଦିନ ତମେ ପଳେଇଲ ଖରାବେଳେ ତାପରେ କଣ ଆଠ ଦିନି ଯାକେ ବେ ବ୍ୟସ୍ତ ରହିଲେ କି ବ୍ୟସ୍ତ ରହୁଛନ୍ତି ଆଠ ଦିନି ଯାଏ ବ୍ୟସ୍ତ ଆଜି ଯାକେ
ମୁଁ କରିଛି ନା ଦିଟା କଲ କଲ ଦିଟା କରିଛି କିନ୍ତୁ ଆଉ ଯୋଉ ଦିଟା ଥିଲା ସେଇଟା ମୋର ଏମିତି ଅ କଣ? ନେଟୱାର୍କରେ ଟିକେ ଅସୁବିଧା ହେଲା ସେଥିପାଇଁ ମୁଁ ଆଉ କରିପାରିଲିନି।
ଓହୋ ଆଉ ତମର ମ ମଧ୍ୟାହ୍ନ ଭୋଜନରେ କଣ ହେଇଥିଲା?
ମଧ୍ୟାହ୍ନ ଭୋଜନରେ ଆମର ଓଡ଼ିଆ ଜାତିରେ ଯେମତି ସବୁଠୁ ପ୍ରସିଦ୍ଧ ଖାଇବା ଭାତ ଡାଲମା
ହଁ।
ତା ଯୋଉଟା ହୁଏ, ଆଉ ଆଳୁଭଜା।
ହଁ।
ଯେହେତୁ ଆଜି ଗୁରୁବାର ଆମର ଗୁରୁବାରକୁ ଓଡ଼ିଆମାନେ ବହୁତ ଭଲ ଭାବରେ ମାନନ୍ତି ପାଳନ୍ତି ସେଥିପାଇଁ ଅରୁଆ ହେଇଥିଲା।
ଆଉ କୋଉ କୋଉ ବାର ମାନନ୍ତି?
ଓଡିଆ ମାନେ ପ୍ରାୟତଃ ସୋମବାର ମଙ୍ଗଳବାର, ଗୁରୁବାର ଆଉ ଶନିବାର ଏଇ ସବୁକୁ ମାନନ୍ତି। ଆଉ ବୁଧବାର ର ରବିବାର ଆଉ ଶୁକ୍ରବାରକୁ ଆଇଁଷ ବାର ବୋଲି ମାନନ୍ତି।
ତମେ ସେ ତିନିିବାରରେ ଆଇଁଷ ଖାଅ?
ଆଜ୍ଞା, ସେଇ ତିନିିବାରରେ ତ ଆଇଁଷ ଖାଉ।
ଆଉ କୋଉଦିନ ଖାଉନା?
ସତ କହିବାକୁ ଗଲେ ସବୁ ଝିଅମାନେ ସେମିତି ନୁହନ୍ତି। ଅ ମୁଁ ବି ସେମତି କିଛି ମାନି ଯାଏ ବେଳେ ବେଳେ ମାନିଯାଏ। ବେଳେ ବେଳେ ଏଁ ମାନିବାକୁ
ନାଇ ନାଇଁ ମୁଁ ନା ମୁଁ କହିବା କଥା ହେଲା, ମୋ କହିବା କଥା ହେଲା ଯେ ଆପଣ ସବୁବେଳେ ଖାଇପାରନ୍ତି ନା ମାନନ୍ତି ଏମତି ନା ଆଜି ଗୁରୁବାର ଖାଇବିନି କାଲି ଶୁକ୍ରବାର
ନାଇଁ ନାଇଁ ଗୁରୁବାର ଆଉ ସୋମବାରକୁ ଛାଡିଦେଲେ ଆଉ ଯେକୌଣସି ବାର ହେଲେ ଖାଇଦେଇହୁଏ, ଖାଇଦିଏ ମୁଁ ମାନେନି।
ତମେ, ମୁଁ ପ୍ରସ୍ତୁତ କରୁଚି କେମିତି ଆମିଷ ଛାଡିଦେବି। ଯେ ଆମିଷ କହୁଚି, ନାଇଁ ନାଇଁ ମୁଁ ଭାବୁଚି ଯେ ଚିନ୍ତା କରୁଚି କେମିତି ସାଧା ଛାଡି ଦେବି ବୋଲି।
କଣ ପାଇଁ?
ଯେହେତୁ ଆମ ଘର ପରିବାର ସହିତ ରହୁଚି ସାଦା ଫାଦା ଛାଡି ହଉନି। କିନ୍ତୁ ଭାବୁଚି ମୁଁ
ନାଇଁ ନାଇଁ ସାଧାରେ ବି ସେତିକି ହିଁ ମାନେ ପୁଷ୍ଟିକର ଖାଦ୍ୟ ଥାଏ। ସେତିକି ଆପଣଙ୍କୁ ରହିବ ଅଁ ଭିଟାମିନ୍ ମିଳିବ। ଆପଣ ଖାଲି ଆଇଁଷ ଖାଇଲେ ଦେହ ଖରାପ ହବ। ଅସୁସ୍ଥ ହେଇଯିବେ ଆପଣ।
ଯାହା ହବ ଗୋଟଏ ଥରତ ଜୀବନ ମିଳିଚି ଯାହା ହବ ହବ। ଆଉ ତମେ ଭୋଜିଭାତ କିଛି କଲଣି?
ଆଉ ଆପଣଙ୍କ ଆଡ଼େ ଏବେ ବର୍ତ୍ତମାନ ବର୍ଷା ହଉଚି?
ଏବେ କମି ଯାଇଛି ପ୍ରାୟ ଅଧଘଣ୍ଟା ଘଣ୍ଟାଏ ପାଖାପାଖି ନହେଲେ ଝିପ୍ ଝିପ୍ ହଉ ଥିଲା, ଯେମିତି ଘରୁ ବାହାର କରିଦଉନଥିଲା ଆମେ ଠାକୁରଙ୍କ ପାଖରେ ଥିଲା ପୂଜା ଥିଲା ତାଙ୍କର ଖାଇବା ହଉଥିଲା। ସେଇଠି ଆମର ଟେଣ୍ଟ ମରା ହେଇଚି। ଆଉ କଣ କରିବା ଯାହା ବି ହେଲେ ସେଇଠୁ ନହେଲେ ଖାଦ୍ୟ ନଷ୍ଟ ହବ, ବୁଝିପାରିଲେ? ଯେହେତୁ ହେଇଛି ପାଞ୍ଚଶହ ଛଅଶହ ଲୋକ ଲୋକଙ୍କ ପାଇଁ ଖାଦ୍ୟ। ଖାଦ୍ୟ ନ ଖାଇଲେ ଯଦି ପାଞ୍ଚଶହ ଜାଗାରେ ଦୁଇଶହ ଖାଇବେ ଖାଦ୍ୟ ନଷ୍ଟ ହବ ନା ନାଇଁ? ଆଉ କେତେ ଘର ଘର ବାଣ୍ଟିବ ଜାଇଁକି ଗାଁ ସାରା, ଯୋଉ ଠାକୁରଙ୍କ ଭୋଗ ସେଇଥିପାଇଁ ଛାଡ଼ିଗଲା ଆସି। ଖାଇଲୁ ଯେତେ ଛୁଆ ସାାଇଛୁଆ ଆସିଲେ ଗାଁ ଛୁଆ ତ କିଏ ଆସିଲେନି ସାଇ ଛୁଆ ଆମର ଯାହା ଯେତିକି ଆସିକି ଖାଇଲେ।
ଆଜ୍ଞା ଅତି ଉତ୍ତମ ର ଚିନ୍ତାଧାରା ଆପଣଙ୍କର।
ହଁ। ଜାଣିନାହାନ୍ତି କି ଏବେ ନୂଆ ଜାଣୁଚନ୍ତି ଉତ୍ତମ ଚିନ୍ତାଧାରା ବୋଲି।
ଆଜ୍ଞା। ଆପଣଙ୍କର ବିଦ୍ୟାଳୟରୁ ହିଁ ସେମ୍ତି ଥିଲା ଆଜ୍ଞା ହଁ।
ବିଦ୍ୟାଳୟ କଣ ମୁଁ ଛୁଆ ବେଳୁ ସେମ୍ତିଆ।
ଆଜ୍ଞା ଆପଣ ଜନ୍ମ ବାଲ୍ୟ କାଳରୁ ସେମ୍ତି ନାଇଁ ହଁ।
ବାଲ୍ୟ କାଳରୁ ଆସି ନଥିଲି ସେମ୍ତିଆ।
ଆଜ୍ଞା-ଆଜ୍ଞା। ଆପଣର ଉଚ୍ଚ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏବେ କଣ ଚାଲିଚି ଆପଣଙ୍କର?
କିଛି ଜାଣିନି ଛୁଆଗୁରା ତ ଯୋଉ ବାଳୁଙ୍ଗା ହେଇଗଲେଣି ତମେ ଜାଣିଥିବ।
ଆଜ୍ଞା।
ଯାହା ଫୋନ୍ ନଥିଲା ଏଇନା ସମସ୍ତେ ଛୁଆ ଫୋନ୍-ଫୋନ୍ ଧରି ବୁଲୁଚନ୍ତି ଫଟ-ଫଟ ଉଠେଇକି ଷ୍ଟୋରୀ ଫୋରି ଦଉଚନ୍ତି। ତମେ ଦେଖିବ କହିବ ଇଏ ଚଉଦ ପନ୍ଦର ବର୍ଷ ନା ତେଇଶି ଚବିଶି ହେଲାଣି।
ହଁ-ହଁ କଣ କହିବ ପିଲାଙ୍କୁ ଏବେ।
ଛୋଟ ଛୁଆଗୁରା ଫୋନ୍-ଫୋନ୍ ଧରିକି ବୁଲାବୁଲି କରୁଚନ୍ତି।
ପିଲା ଆଉ କଣ କହିବ।
ସାଧୁ କେମ୍ତି ହବ ମୁଁ ଯଦି ଚାହିଁବି ନିଶାଟା ନବା ପାଇଁ ମତେ କିଏ ଅଟକେଇବ ମୁଁ ଯଦି ନ ଚାହିଁବି ମୁଁ ନ ଚାହିଁବି ତୁମେ ମାନେ ଆସିକି ମତେ ନିଶା ଦେଇ-ଦେଇ ପଳେଇବ।
ହଁ-ହଁ।
ବେକାରିଆ କଥା। ମୁଁ କଣ କହୁଚି ଶୁଣ। ହାଲୋ। ହାଲୋ। ହାଲୋ।
ନାଇଁ କଣ କହିବି ଆପଣ ଭୋଜନ୍ ଭାଜନ୍ କରନ୍ତୁ ଆଉ।
ଭୋଜନ୍ କରିବି ଏମ୍ତିଆ ସବୁ ବିଦ୍ୟାଳୟରେ ଚାଲି ଅଛି। ଆଉ ସେମିତି ବି ପାଠ ପଢା ଆଉ ଠିକ୍ ଠାକ୍ ରେ ହଉନି। ହଉନି କଣ।
ହଉ ଆଜ୍ଞା ଆପଣଙ୍କର କଲ୍ ଆସିଲାଣି ଆପଣ ଟିକେ ସେପଟେ ଦେଖି ଦିଅନ୍ତୁ ଆଉ ମୁଁ କରୁଚି
ଶୁଣ ଶୁଣନ୍ତୁ ନାଇଁ-ନାଇଁ ତମେ ମୁଁ-ମୁଁ-ମୁଁ କରିଚି ମୁଁ କାଟିବି।
ଆଜ୍ଞା ହଁ ମୁଁ ଜାଣିଲି।
ଶୁଣନ୍ତୁ ଯୋଉ କଥା କହୁଚନ୍ତି ନା ଯୋଉ ବିଦ୍ୟାଳୟ ବିଦ୍ୟାଳୟରେ ପାଠ ପଢା ହଉଚି କିନ୍ତୁ ଛୁଆ ମାନେ ସେତିକି ଇଣ୍ଟରେଷ୍ଟ ଦଉନାହାନ୍ତି ପାଠ ପଢିବାରେ। ବୁଝିପାଇଲେ। ସେଥିପାଇଁ ଟିକେ ଶିକ୍ଷା ବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥା ନୁହେଁ ଶିକ୍ଷା ଟିକେ କମି କମି ଯାଉଚି ଛୁଆଙ୍କ ଭିତରେ ଆଉ। ହଉ ମୁଁ ରଖୁଚି ତମ ପରେ କରିବି ସାଙ୍ଗେ ସାଙ୍ଗେ କରୁଅଛି ମୋ ମୋ ଆଡୁ କରୁଅ ସାଙ୍ଗେ ସାଙ୍ଗେ।
ହଁ ହଁ ହଁ।